ହେଲୋ ହ୍ୟାଲୋ
ହ୍ୟାଲୋ
ହଁ ହ୍ୟାଲୋ କହିଲ କହିଲି ସେତେବେଳେ କାଟିଦେଲ କଣ ପାଇଁ?
ନାଇଁ ମୁଁ ତ କାଟିନି ମୋବାଇଲ ଚାର୍ଜ ବସିଛି ମୁଁ ଉଠିକ ବୁଲୁଛି ଏଠି।
ତାହେଲେ ନେଟୱାର୍କ ପ୍ରୋବ୍ଲେମ ହେଇଯାଉଛି ତମର ବୋଧେ ଆଉ କଟି ଯାଉଛି ଆଉ।
ହଁ ମୁଁ ବୋଧେ ବାହାରେ ବସିଛି ମୋର କଣ ପାଇଁ ନେଟୱାର୍କ ପ୍ରୋବ୍ଲେମ ହବ?
ହଁ ମୁଁ ସେତେବେଳେ କହୁଥିଲି କି ଆଉ ହଁ ଗାଁକୁ କେତେ ଦିନ ପାଇଁ ଛୁଟିରେ ଯିବ?
ହୁଁ
ହାଲୋ ହ୍ୟାଲୋ
ହ୍ୟାଲୋ ହଁ କହୁନ।
ହଁ କହିଲି ଗାଁକୁ ଯୋଉ ଦିନ ଯିବ କେତେ ଦିନ ଛୁଟିରେ ଯିବ।
ହୁଁ
ହଁ ମୁଁ ତ ଯିବି ଗାଁକୁ। ଯାଇଥିଲି ଆଜି ନ ତ ସେ ଭାତ ଆଉ ଭଜା ହେଇଥିଲା ଖାଇଦେଇକି ଆସିଥିଲି ହାରି। ଆଉ କିଛି ଖାହିନି ରାତିରେ ଏଠି କିଛି ଖାଇନି ଆଉ। ଭୋକ ନାହିଁ ଆଜି ଖାଇନି ଆଉ ତାପରେସକାଳେ ରୁମକୁୁ ଗଲେ ଖାଇ ପିଇକି ଶୋଇବି ଆଉ
ଆଉ।
ସେତିକି ଆଉ କଣ ରେ କାଲି
କାରରେ ରାଉଣ୍ଡରେ ଯାଇଥାନ୍ତେ
ସାର୍ ଏଇଠୁ ଏପଠୁ ଗଲେଣି ରାଉଡିଙ୍ଗ ରେ ସଇଲାଣି ଏବେ ଏବେ ସମସ୍ତେ ରାଉଡିଙ୍ଗରେ ଗଲେଣି ଏବେ ତଳେ ଅଛନ୍ତି ସାର୍ ସବୁ ସାର ଆସିଥିଲେ ଦୀପ ହଁ ଦୀପକସାରେ ଆଉ ମନୋଜ ସାରେ ଆଉ ଲିପୁନା ସାରେ ଆସି ଥିଲେ ସବୁ। ଅବିକାସାର୍ ରେ ତଳକୁ ଗଲେଣି ସାର଼ ଙ୍କୁ ପଚାରିିଲି କି ସାରେ ସି ବ୍ଲକ ଆଡେ ଯାଆନ୍ତୁନି ସେପଟେ ତ ଲକ ଅଛି। ଆଉ ସେପଟେ ଯାଆନ୍ତୁନି ଯେ ସେ କହିଲେ ନାଇଁ ମୁଁ ଦେଖିକି ଆସେ ସେପଟେ ପାଣି ଫାଣି ପଡୁଛି ବ ବର୍ଷା ଫର୍ଷା ହଉଚି ନା କୋଉଠି ପାଣି ଫାଣି ଜାମ୍ ହେଇଯାଇଥିବ ତାକୁ କପ୍ଲେନ ଦେବେ ବୋଲି କହିଲେ। ଯେବେ ଯାଇଥିଲେ ଯେ ପଚାରିଲି ଯେ କିଛି ହେଇନି ମନା କଲେ କି ଆଉ ସେପଟେ କିଛି ପାଣି ଫାଣି ନାହିଁ।
ଆଉ ତମ ଆଡେ ବର୍ଷା ଟା ବରଷା କିମିତି ହେଉଚି?
ବର୍ଷା ଆମ ଆଡ଼େ କାଇଁ ହଉନି ଆଉ। ସେ ଖାଲି ହେଇଥିଲା ପାଞ୍ଚଟା ଛଅଟା ବସିକି ହେଇଥିଲା ଆଉ ହେଇନି କାଇଁ।
ଆମର ଏଇଠି ଟିକେ ବାନ୍ତି ପକେଇକି ଛାଡିଛି।
ହଁ। ଜୋରରେ ବର୍ଷା ହଉନି ଧୀରେ ଧୀରେ ଖାଲି ବର୍ଷା ହଉଛି ଜୋରରେ ହେଲେ ସିନା ମଜା ଲାଗିବ ଟିକେ ଧୀରେ ଧୀରେ ବର୍ଷା ଟା ହଉଛି ଯେ ଭଲ ଲାଗୁନି।
ଦି ପରେ ଯେମିତି ବର୍ଷା ଟା ହେଇଥିଲା।
ହୁଁ ଜୋରିଆ କଷିକି ହେଉ ଏକାଥରେ ଯେମିତି ଦେ ଦେ ଦେ ସବୁ ଆଡୁ କଥା ଟିକେ ଟିକେ ଟିକେ ହଉଛି। ଯେ ଆମେ ହଇରାଣ ହେଇଯାଉଛନ୍ତି ଯଦି ହବ ଜୋରେ ହେଇଯା। ଆଉ ଟିକେ ଟିକେ ହେଲେ ଲୋକମାନେ କେହି ଯିବା ଆସିବା କରିପାରୁନି କି? କେହି କୁଆଡେ ଯାଇ ପାରୁନାହାନ୍ତି।
ଘରେ ସମସ୍ତଙ୍କ ଦେହ ପା ଭଲ ଅଛି।
ହଁ ଘରେ ସମସ୍ତଙ୍କର ଦେହ ପା ଭଲ ଅଛି। ମୋ ଆଡ଼େ ସମସ୍ତଙ୍କ ଦେହ ପା ଭଲ ଅଛି।
ହୁଁ ତମ ଘରେ ସମସ୍ତ
ମୁଁ କହିଲି ତମ ଘରକୁ କଲ୍ କରିଥିଲ?
ହଁ ମୁଁ ସନ୍ଧ୍ୟା ବେଳେ କଲ କରିଥିଲି ମାମା ଯାଇଛନ୍ତି ପିଇସୀନାନି ଘରଟିକି ପିଇସୀନାନି ପିଇସିନାନୀ କହୁଛି ଭାଉଜଙ୍କ ଭାଉଜଙ୍କର ଗୋଟେ ନୂଆ ଝିଅ ଆଉ ଗୋଟେ ଝିଅ ହେଇଛି।
ହଁ ହଁ।
ମାମା ସେଇଠିକି ଯାଇଛନ୍ତି ବାବା ମୋବାଇଲି ଘରେ ଅଛି।
ହଁ।
ଭାଇ ପାଖ ଭାଇ ପାଖକୁ ମୁଁ କଲ୍ କରିଥିଲି ମାମା ସହିତ କଥା ହଉଥିଲି ମାମା ସହିତ ନାନୀ ସହିତ
ହଁ ହଁ। ତମ ସାଙ୍ଗରେ ଆଉ କେହି ବାହାରେ ନାହାନ୍ତି କୋଉ ପିଲା ନାହାନ୍ତି ତମେ ଏକା ସେଇଠି ଅଛ।
ହଁ ମୁଁ ଏକା ବହିଛିି ପା ଏଠି ମୋବାଇଲ ଚଲାଉଛି ଆଇଲାବେଳୁ ଆଠଟାରୁ ଯେ ବା ଦିଟା ହେଲାଣି।
ଆଉ ଯୋଉ ସେ ଯୋଉ ଉପରେ ସାର୍ ମାନେ ନାହାନ୍ତି କେହି।
ସେ କେହି ନାହାନ୍ତି ମ
ହଁ ହଁ। ଭଲ ଆଉ ପବନ ଖାଉଥିବ ଏକୁଟିଆ ଏକୁଟିଆ ଆଉ।
ପବନ ଖାଉନି ମଶା ମାନେ ଖାଲି ଚୁମା ଚୁମି ଦଉଛନ୍ତି।
ଓ ହଁ ମଶା ତ ମୁଁ। ମଶା ତ ସେଇଠି ସେଇ ଆଡେ ପ୍ରବଳ ତଳେ। ସେଆଡେ ପ୍ରବଳ ମଶା। ଆଜି ପିଲା ଟି ପିଲା ତମର ନାହାନ୍ତି ବୋଧେ ଆଉ ସହଟ ପଡିଯାଇଛନ୍ତିି ସେଥିପାଇଁ ତମକୁ ସେଇଠି ଦେଇ ଦେଇଛନ୍ତି ଆଉ।
ନା ମୁଁ ଆଜି ମୋ ଜୋତା ଓଦା ହେଇ ଯାଇଥିଲା ତ ସେଥିପାଇଁ ମୁଁ ଚପଲ ପିନ୍ଧିକି ଆଇଥିଲି। ଗାଁ ରେ କହୁଚନ୍ତି ତ ଶୀଘ୍ରୁ ପଡ।
ହଉ।
ତାବେ ଖାଲି ଝରି ପୋକ ଉଡୁଛନ୍ତି ଝରି ବର୍ଷା ହବ କରଣ କେଜଣି ମୁଁ ଜାଣିପାରୁନି। କିଛି ଆଉ
ବର୍ଷାଟା ହବ ବୋଧେ ଲାଗୁଛି ମତେ ତ ବର୍ଷା ହବ ଭଳିଆ ଲାଗୁଛି। ଜୋରରେ ବର୍ଷା ଟା ହୁଅନ୍ତା ହେଲେ ଭଲ ହୁଅନ୍ତା ମ।
ଓହୋ ବସ୍ତା ଖାଲି ଲାଗୁ ଗୋଦ ଯାକ ଖାଲି କ ଦ ଭାବୁଛି ମଶା ଧୁପ ଲଗେଇଲେ କେଁ କେଁ କେଁ କେଁ ହବ।
ହଁ ପରା ମଶା ଧୂପ ଲଗାଇଲେ କେଁ କେଁ କେଁ କେଁ ହବ।
ହୁଁ ତାପରେ ଇଆଡେ ଲେପେ ଇଆଡେ ହବ।
ତମ ସାର୍ ଙ୍କୁ କହିବ ସେଇଠି ଫ୍ୟାନ ଟେ ଲଗେଇ ଦଉନ କି ସାର ଆଉ ସେଇଠି ମଶା କାମୁଡୁଛନ୍ତି। ଆଉ ସେଇଠି ବସି ହଉନି ସେଇଠି ଗୋଟେ ଫ୍ୟାନ ଟେ ଦିଅ ମୁଁ ବସିବି ସେଇଠି। ନହେଲେ ନହେଲେ ବାହାନା କରିକି ପଳେଇବ ନହେଲେ ବାହାନା କରିକି ପଳେଇବ ସିଆଡେ କୁଆଡେ ଭିତର ଆଡେ। ଏ ବୁଲାବୁଲି କରିକି ଟିକେ ସମୟ ଆସିବ ଯିଏ ପଚାରିବ କହିବ ସାର୍ ସେଇଠି ମଶା କାମୁଡୁଛନ୍ତି ତ ସେଥିପାଇଁ ଟିକେ ବୁଲାବୁଲି କରିବା ପାଇଁ ଆସିଛି ଭିତର ଆ
ହୁଁ। ଆଉ ତ ଆମ ସାରେ ଅଛି ସିଏ ଗୋଟିଏ ଚଢା ଲୋକ। ବହୁତ କିଛି ନଥାଉ ଖାଲି ଇଆଡୁ ସିଆଡୁ ତା ତା ମାଇପ ସହିତ ଝଗଡା କରିକି ଆସିଥିବ। ଆସିକି ପିଲାଙ୍କ ଉପରେ କାଲି ଚ ସ ତ ଇଏ ପାଟି କରା କରି କରିବ ସେଥିପାଇଁ ଗାଳି କରିବି ବୋଲି ପିଲା କେହି ଯାଉନାହାଁନ୍ତି।
ହଁ ତମେ ତାଙ୍କୁ କହୁନ ତମ ପିଲାମାନଙ୍କୁ କହୁନ କି ଆଉ ସିଏ ଯଦି ତମକୁ କହୁଛି ତମେ ତାହେଲେ ସେମିତି କରିବ।
ପିଲା କରୁଛନ୍ତି ପା।
ମତେ ଥରେ ସେମିତି କହିଥିଲେ ଜଣେ ଯେ ଏ ମୁଁ ଯାଇଥିଲି ପାଣି ପାଇଁ ମତେ କହୁଛନ୍ତି ଆଉ କି ଆଉ କେତେ ଲିଟର ପାଣି ପିଉଛୁ ତୁ ମୁଁ କହିଲି ଆଉ କାହିଁକି? ସେ କହୁଛନ୍ତି ଆଉ ତୁ କେତେଥର ଧଉଁଛୁ ପାଣି ପାଇଁ ଆଉ କଣ ତତେ ପାଣି ମିଳୁନି ଏଠି ମୁଁ କହିଲି ପାଣି ଏଠି ତ ଭଲ ଲାଗୁନେଇ ଆଉ ସେଥିପାଇଁ ଏମର୍ଜେନ୍ସି ଟିକେ ଯାଇଥିଲି। ତାପରେ ସେ କହିଲା ଆଉ କାହିଁକି ଏମର୍ଜେନ୍ସି ଟିକେ ଯିବୁ। ତତେ କିଏ କହିଲା କାହାକୁ କହିକି ଯାଇଥିଲୁ ଏମର୍ଜେନ୍ସିୁ ପାଣି ଆଣିବା ପାଇଁ। ଆଗରୁ ନୁଆ ନଆ ବେଳେ ତାପରେ ସେଠୁ ଆଉ ମୁଁ କହିଲି ଆଉ ନାଇଁ ମୁଁ କାହାକୁ କିଛି କହିନି ଆଉ ପାଣି ନେଇକି ପଳେଇବି। କହିଲା ଆଉ ପାଣି ନେଇକି ଜଲଦି ଯାଇକି ତା ଜାଗାରେ ତୁ ର। ଆଉ ସେଇଠି ପାଣି ଅଛି ବୋଲି ସେଇଠି ପାଣି ପିଇବୁ। ଆମକୁ କଣ ଶୋଷ ଲାଗୁନି ଆମେ କଣ ଚାହିଁଲେ ପିଇ ପାରିବୁନୁ ଆଉ ତମେ କି ଆମେ ତ ପି ଆମେ ଆସୁନୁ ମାନେ ତମେ ବି ଆସିପାରିବନି। ଏମିତିକି କହିଲା ଠୁ ସେଇ ଦିନଠୁ ମୁଁ ତାକୁ ଆଉ କିଛି କହୁନି ସେ ସାର୍ ଙ୍କୁ। କି ସେ ବି ମତେ କିଛି କହୁନାହାନ୍ତି ମତେ ଯୋଉ ଦିନ ଯାହା କହିବ ମୁଁ ବି ତାକୁ କହିବି ସେଦିନ ସମିତି।
ଏମିତି କଥା ଖାଲି ତଡା ମଡା ହଉଛି ଆଉ କିଛି ନାହିଁ।
ହଁ।
ଆଉ ମୋର ତ ଗୋଟେ ଚାରିଟା ରାତି ଚାରିଟା ସାଢେ ଚାରିଟାରେ ଗୋଟେ ଗାଡି । ଚେକିଂ ଚେକିଂ ହବ ବୋଲି ବସିଚି ଅନେଇକି।
ଗାଡି ଅବିକା ଆସିବ କି ସାଢେ ଚାରିଟା ରେ ଏଇ ଚାରିଟା ରେ?
ଗାଡି ବାହାରିବ
ଅ ହଁ।
ଚାରିଟା ସାଢେ ଚାରିଟାରେ ଗାଡି ବାହାରିବ ସେଥିପାଇଁ ଆ
ଉଁ।
ସେଥିପାଇଁ ବଇଚୁ ଆମେ ଆଜ୍ଞା। ଭଲ ତ ଆଉ ସାରେ କାଇଁ ରାଉଣ୍ଡରେ ଆସି ନାହାନ୍ତି, ଭାବୁଥିଲି ଶୋଇ ପଡିବି
ଅବିକା ଅବିକା ଆମ ସାର୍ ଅଭିକା ୱାଡ ମାନଙ୍କରେ ଉପୁରୁ ଆଇଲାଣି ଭାରି, ଏବେ ତଳକୁ ଯାଇଛନ୍ତି ଫୋର୍ ଫ୍ଲୋର୍ ନା ଥାର୍ଡ ଫ୍ଲୋର୍ ଆଡ଼କୁ ରାଉଣ୍ଡିଂ କରୁଛନ୍ତି। ବୁଲି ବୁଲି ବୁଲି ବୁଲି ତଳକୁ ଯିବେ ତାପରେ। ଯାଇକି ତାପରେ ଶୋଇବେ। ତାଙ୍କର ଏଇ ଇଚ୍ଛା ଯେତେବେଳେ ହବ ସେତେବେଳେ ପୁଣି ଆସିକି ଉଠିକି ଏ ତମ ପାଖରେ କେଉ ପିଲା ଶୋଇଲାଣି ନାଇ, ଯଦି ଯୋଉ ପିଲା ଶୋଇପଡିଥିବ ତାହେଲେ ତାର ଫଟୋ ଉଠେଇଦେବେ ତାର ଭାକାଣ୍ଡି ପକେଇଦେବେ।
ଏମିତି କଥା ତାହେଲେ ତମର।
ହଁ। ସ୍ଲିପିଙ୍ଗ ପକେଇଦବନି ଯିଏ ଶୋଇଥବ ସେ ସ୍ଲିପିଙ୍ଗ ପକେଇଦବ। ଆଉ ସେମାନେ ଯାଇକି ଅଫିସ ଭିତରେ ଶୋଇଥିବେ, ତାଙ୍କୁ ଯେତେବେଳେ କଲ୍ ସିସିଟିଭିରେ ଦେଖିକି ଯେତେବେଳେ ଏ କଲ୍ କରିବେ କି ତମ ପିଲା ଶୋଇଛନ୍ତି ବୋଲି, ହେଠୁ ସେ ଯିବେ ଉଠେଇକି ଆସିବେ ତାପରେ ହେଠୁ ତାକୁ ଉଠେଇବେନି କିଛି କରିବେନି ଆଗ ଫଟୋଟା ଉଠେଇଦେବେ। ତାପରେ ସେଠୁ ତାଙ୍କୁ ଫଟୋ ଟା ଉଠେଇ ସାରିଲା ପରେ ତାପରେ ତାଙ୍କୁ ଉଠେଇବେ। କି ଉଠ ସୁଅନି ବୋଲି। ତାପରେ ସକାଳୁକୁ ଉଠିଲା ବସିକି କି ତାଙ୍କର ସ୍ଲିପିଙ୍ଗ ପଡିଥିବ। ସାର୍ ତାଙ୍କୁ ଡାକିକି ପଚାରିବେ। କହିବେ କଣ ପାଇଁ ଶୋଇଥିଲ।
ଉଁ।
ଏ ଝିଅ ପିଲା ମାନେ ଅଧିକା ଶୋଉଛନ୍ତି।
ହଉ ମୁଁ ରଖୁଚି। ସାରେ ଆସିଲିଣିି ଆଉ ଟିକେ ପରେ କଲ୍ କରୁଚି ଆଉ।
ହଉ ତାହେଲେ ଆଉ ରଖନ୍ତୁ।